ହ୍ୟାଲୋ କୁହ କଣ କହୁଛ? ହଁ କୁହ।
ବସିଥିଲି ଆଉ, ନା ମୁଁ ଖରକୁଛି ଏବେ।
ଓ ଘର ଖରକୁଛ ଏବେ?
ହଁ
ଆଉ କଣ କରୁଛ? ଆଉ କଣ କଣ ଆଜି କଲ?
ଏଇ ବସିଥିଲି ଆଉ ପଢାପଢି କରିୁଥିଲି ଆଉ।
ଓହୋ
ଆଉ ବେଲି ଖାଇଲେ କଣ ଆଜି ଗୋଟେବେଳେ?
ଆଉ କଣ କଲ?
କଣ ଆଜି ଗୋଟେବେଳେ?
ଆଜି ଖାଇଥିଲି ଖାଇଛି ଆଉ ଭାତ, ଡାଲି, ଭଜା ଆଉ।
ଅହଁ ମୁଁ ଖାଇଥିଲି କଣ ମୁଁ ଆଜି ଖାଇଥିଲି ଭାତ, ଡାଲି, ଆଳୁ ଭ ଭଜା ଆମ୍ବ ଆଉ ମିକ୍ସ ଭେଜ। ଏଇ ସବୁ ଖାଇଥିଲି ଆଉ ଖରା ଦିନ ଆଉ ରଜ ପାଇଁ ଡ୍ରେସ କିଣା କିଣି ସରିଗଲାଣି।
ନା କିଣିନି।
ରଜ ଆଗରୁ ଯୋଉ ଭଳିଆ ରଜ ସେଲିବ୍ରେସନ କରାହୁଏ କିନ୍ତୁ ଏବେ ସେଗୁଡା ସବୁ ନାହିଁ। ଆଗରୁ କେତେ ମଜା ମସ୍ତି ହୁଏ ଆଉ ରଜରେ।
ଏଥରକ ପୋଡ ପିଠା ହବନି?
ପୋଡ ପିଠାତ ରଜରେ ଯାହା ହେଲି ବି ହେଇଥିବ।
ହଁ
ସେଇଟା ତ ଆଉ ହଁ ଭଲ ଲାଗେ ଆଉ କଣ ଆଗକୁ କଣ କରିବ ବୋଲି ଭାବିଛ କଣ?
ହଁ କରିକି ଏଇ ପଢ଼ୁଛି ଆଉ ପାଇଥନ୍ ଫାଇଥନ ଆଉ। ଆଉ ତମେ କଣ କହିବ ବା, ମୁଁ ପଚାରିଥାନ୍ତି ତମକୁ?
କଣ ପଚାରିଥାନ୍ତ?
ଆଉ ପଢାପଢି କଥା, ଆଉ ପଢାପଢି ଚାଲିଚି ତ ଠିକ ଠାକ? ମତେ ଡେସ୍କ୍ରାଇବ କର କଣ କଣ ତମେ କରୁଛ, ପଢା ପଢି ଭଲ ଚାଲିଛି ତ?
ହଁ ଭଲ ଚାଲିଛି କଣ କରିବା ଏଇସବୁ ପଢାପଢି ଚାଲିଛି ମୁଁ ଗୋଟେ ପୋଷ୍ଟାଲ ଆସିଷ୍ଟାଣ୍ଟର ଗୋଟେ ଜବ ଭ୍ୟାକାନ୍ସି ବାହାରିଚି ହେଲା ସେଇଟା ଗୋଟେ ଗମେଣ୍ଟ ଜବ୍ ନାଇଁ ମୁଁ ପୋଷ୍ଟାଲ ଆସିଷ୍ଟାଣ୍ଟ ରେ
ସେଗୁଡା ହ୍ୟାଲୋ। ଏ ଭଲ ନୁହଁ ନୁହଁ ସେଗୁଡା କିଛି।
ଆଉ
ତମେ ପାଠ ପଢାପଢି ଉପରେ କଣ କୁହ? ପାଠ ସାଠ ପଢୁ ପଢାପଢି ଆଉ ନାହିଁ।
ନା ମୁଁ ପଢୁଛି ପଢୁଛି ପାଇଥନ ବି ପଢାପଢି କରୁଛି
ଅଲଗା ଆଡେ ମୁଣ୍ଡ ଦଉଛ ଆଉ କେମିତି ହବ।
ନାଇଁ ମୁଁ ପାଇଥନ୍ ପାଇଥନ୍ ଏବେ ପଢାପଢି କରି
ଯୋଉଟା ମନା କରିଥିଲି ତମେ ସେଇଟା ଉପରେ ଫେର କହୁଛ। କଣ କହୁଛ? ବୁଝିପାରୁଛ ତ ଯୋଉଟା କଣ କହିଲି? ଆଉ
ଗମେଣ୍ଟ ଜବ୍ ନକରିବା ପାଇଁ ମନା କରିଥିଲ।
ହ୍ୟାଲୋ।
ମୁଁ କହିଲି କି ଯୋଉ କ୍ୟାମ୍ପସ ଆମେ ସବୁ
ମୂର୍ଖ ତ ମୂର୍ଖ ଝିଅ ଆଉ କଣ କରିବି ମୂର୍ଖ ଝିଅ ଆଉ
କ୍ୟାମ୍ପସ୍ କ୍ୟାମ୍ପସ୍ କିଏ ପାଇଛନ୍ତି ଜବକୁ ନେଇକି?
କ୍ୟାମ୍ପସ କିଏ ପାଇଛନ୍ତି ମୁଁ କେମିତି ଜାଣିବି ତମକୁ ଯେତିକି କହୁଛି ତମେ ସେତିକିରେ କୁହ। ତମେ ପାଠ ପଢାପଢି ଉପରେ କୁହ କଣ କରୁଛ ମୁଁ ଜାଣିନି। କଣ କଣ କରୁଛ ଘର କଥା କୁହ? ଘର କଥା କୁହ ଅଧିକା ଇଏ ବେକାର ଇଏ ସବୁ କଥାବାର୍ତ୍ତା କରନି।
ସକାଳୁ ଉଠିକି ଏଇ ପଢାପଢି କରୁଥିଲି ଉଠିକି। ପାଞ୍ଚଟାରୁ ଉଠିକି ପଢ଼ାପଢ଼ି କରୁଥିଲି ଅନଲାଇନରେ କ୍ଲାସ୍ କରୁଥିଲି। ତାପରେ ଗାଧିଆପାଧୁଆ ସାରିକି ତାପରେ ଆମର ତ ଏବେ ଠାକୁର ପୂଜା ହଉନି ନା ତ ଗାଧୁଆ ପାଧୁଆ ସାରିକି ଏବେ ଏଇ ଉମ୍ ପଢାପଢି କରୁଥିଲି ତାପରେ ଏବେ ବସିଥିଲି ଆଉ ପାଇଥନ ପାଇଥନ ପଢ଼ା ଚାଲିଛି ଏବେ ଆଉ କଣ କରିଆ ପାଠ ନ ପଢିଲେ କିଛି କରିହବନି।
ମୋ ବାପା କଣ କହୁଥିଲେ ତମର ବାହାଘର କରିଦେବେ ପା।
କଣ?
ନାଇଁ କଟିଗଲା ବା।
କି ଫାଲତୁ କଥା ଏଗୁଡା ସବୁ ଏବେ ସବୁ କିଛି ନାହିଁ। ମୁଁ ଯୋଉ ଦି ଯାଇଥିଲି ବି ତାରିଣୀଙ୍କ ପାଖକୁ ଯାଇଥିଲି ମଝିରେ ଯାଇଁକି ବୁଲାବୁଲି କରିକି ଆସିଥିଲି। ଏଇ ସବୁ କଥା ଆଉ ତାରିଣୀଙ୍କ ପାଖକୁ ଯାଇଁ ବୁଲାବୁଲି କରିକି ଆସି
ଆଉ ପାଇଥନ ନୋଟଟା ହେଇଗଲାଣି।
ହଁ। ପାଇଥନ ପାଇଥନ ନୋଟ ଟା ପଠେଇଦବି ଆଉ ପାଇଥ ନୋଟ ଟା ସେଟା ପୁରା ସରିନି ହେଟା ଆଁ କ୍ଲାସ ସହିତ ଅବଜେକ୍ଟ ପର୍ଯ୍ୟନ୍ତ ଯାଇଛି ମୋର ମୋର ଆଉ ଭଲ ରାତିରେ ପି ଡି ଏଫେ କରିକି ଏକାଥରେ ପୁରା ପଠେଇବି କାହିଁକି ନା ଆଉ ପି କୋର୍ଡ ପାର୍ଟ ଗୁଡା ଯୋଉ ଅଛି ବି ଆମର ସେ କୋର୍ଡ ପାାର୍ଟ ଗୁଡାକୁ ମୋତେ ଲାଗୁଚି କି ମୁଁ ଭାବୁଚିଗୋଟେ ଏମିତି ଲାପଟପ୍ ରେ ଅଁ ଗୋଟେ ନୋଟ୍ କରିକି ପଠେଇବି ନା ମାନେ ଏମିତି ଫଟୋ ଉଠେଇକି ଯୋଉଟା ଲେଖ ଲେଖିକି ପଠେଇବି। ଏମିତି ଯଦି ଫଟୋ ଉଠେଇକି ଲେଖିକି ପଠେଇବି ତାହେଲେ ହେଲେ କୋର୍ଟ ପାର୍ଟ ଗୁଡା ଯିବନି। ନହେଲେ କୋର୍ଟ ପାର୍ଟ କୁ ମତେ ଅଲଗା ପୁଣି ଏଥର ଫଟୋ ଉଠେଇକି ପଠେଇବାକୁ ପଡିବ। ଯାହାବି ମୁଁ କୋର୍ଡରେ ଲେଖିଥିଲି। ହଁ।
ଆଉ ଏଷ୍ଟି ଏମ୍ ଆଣ୍ଡେ ଚେଞ୍ଜେସ୍।
ଏଷ୍ଟିଏମଲ ମୋର ସରିଗଲାଣି ଏଷ୍ଟିଏମ୍ ଟାଲାଷ୍ଟହୋଉଚି ଫର୍ମ। ହେଲା। ଫର୍ମ ଟା ହିଁ ଆମର ଇଣ୍ଟରଭିୟୂରେ ଫର୍ମ ପର୍ଯ୍ୟନ୍ତ ହଁ କୋଶ୍ଚିନ ଆସିବ କାଇଁ ନାଆମେ ଆ ପ୍ରେସର ଆମକୁ ପ୍ରେସର ମାନେ ଆମୁସ୍ ସେ ଫର୍ମ ଫର୍ମ ପର୍ଯ୍ୟନ୍ତ ଫର୍ମ ପର୍ଯ୍ୟନ୍ତ ହିଁ ତମକୁ ପଢିବାକୁ ପଡିବ ଏସ୍ ଟ୍ରିମହେଲା। ଆଉ ସିଏ ବୋଧେଟା ମୁଁ ଏବେ ପଢିବା ଷ୍ଟାର୍ଟ କରିଚି। ତାପରେ ପୁଣିଗେଷ୍ଟ ପଢିବାସବୁଏକ୍ଚୁଆଲିସ୍ କିମିତି ପଢିବାକୁ ହବ ତ ନିଅ।
ବରମ୍ ଫୁରୁଟା ବଢିଆ ଜାଗାଟେ ନା?
କଣ କଣ?
କୋରାପୁଟଟା।
ଚିକେହଁ।
ମୁଁ ଯାଉଚି ବୁଲିବାକୁ ଯିବି ବୋଲି ଆଉ। ଭଲ ଜାଗାଟେ ନୁହଁ ମତେ ଟ ଡେସସ୍କ୍ରାଇବ କଲନି କେମିତିଆ
ସେଠି ତ ସେଠି ବହୁତ୍ ଗୁଡେ ଏଠି ସବୁ ମାନେ ମାଉଣ୍ଟେନଫାଉଣ୍ଟେନ ଏରିଆ ସେଟା ସବୁ। ଆଣ୍ଟିକ୍ ସବୁ ବହୁତ୍ ପାହାଡ ପାହାଡ ଅଛି। ହଁ ହଁ। ହୁଁ ଏତଗୁଡାିକ ବହୁତ୍ ପାହାଡ ଫାହାଡ ଅଛି। ସେଠି ଭଲ ଭଲ ଜାଗା ବି ଅଛି। କଲ୍ୟାଣୀଙ୍କ ଘର ଦେଇ ନା ମୁଁ ଜାଣିଚି। ସେଠି ବହୁତ୍ ଭଲ ଭଲ ଜାଗା ଅଛ ବି। ଆଉ ସେଠି ଉଁ ବହୁତ୍ ଭଲ ଲାଗା ଅଛି।
ଆଉ ସକାଳୁ ଉଠିକି ଏକ୍ସରସାଇଜ୍ ଫେକ୍ସରସାଇଜ୍ କରୁଚନା?
ହଁ କରୁଚି ଆଉ। କରିବାକୁ ପଡିବ। ହଁ।
ଦେହର ଯତ୍ନ ଟିକିଏ ନୋଉ ଥୁବ ଆଉ। ହୁଁ ଆଉ ସମସ୍ତେ ଭଲ ଅଛନ୍ତି ନା?
ହୁଁ ହୁଁ।
ହଁ ପଢା ପଢି ଖାଲି ପଡିବ ଏବେ। ହଁ ସେଇସିପ ସେତିକି ହଁ। ଆଉ ମମି କରୁନାହାନ୍ତି?
ମମି ଯାସୁ ମମି ଆସୁଆସୁ ଯାଇଁକି ଜୁନ ତେଇଶି ହେଇଯିବ ମମି ଆସିବ ଅନିଶା ର ଶନିବାର
କଣ କହୁଥିଲା ବିକାଶ ସହିତ?
ଅନିତାର ଅଛି ଯୋଉ ତେଇଶିଦ ବ ର୍ଷ ହେଲା
ପନ୍ଦର ତାରିଖ ସାତ ଟା ତେଣୁ ତ କଣ କଣ ଅସୁବିଧା
ସିଏ କହୁଥିଲା କଣ କହୁଥିଲା ମୁଁ କଣ କହୁଥିଲା?
କଣ କହୁଥିଲା ଏଥରକ କୁକୁ ପଚାରିବି। କହୁ କହୁଲା ସେଦିନଠୁ ଜାଣି। କଣ କୁଆଡେ ଯିବା ଥାନ୍ତ କହୁଥିଲେ?
ହଁ ସେ କହୁଥିଲା ଯିବା ପାଇଁ ଫିଷ୍ଟ ଫିଷ୍ଟ୍ କରିବା ପାଇଁ ବୁଲିବାକୁ ଯିବା। ମୁଁ କହିଲି ଟିକେ ଦେଖିଆ ଆଉ।
ଆଉ ତେଇଶ ତାରିଖ କଣ ଅଛି କି ତାଙ୍କର? ମୋତେ ଫୋନ୍ କରିଥିଲା କାଇଁ କହିପାଇଲାନି ବ୍ୟସ୍ତରେ।
ତା ଦିଦିଙ୍କ ବାହାଘର ଅଛି ସେଇଥିପାଇଁ ସେ ତେଇଶ ତାରିଖ ଫୋନ୍ କରିଥିଲା। ସିଏ ବି ଯୋଉ ହଁ ଉଁ, ସୁଭ୍ରାଣୀ ସେଇ ତା ଭଉଣୀ ମୋ। ସେ ସୁଭ୍ରାଣୀ ସେ ମୋତେ କହୁଥିଲା ବି ଯିବା ପାଇଁ। ଦେଖିଆ ମୁଁ ଘରେ ପଚାରିବି। ମମି କହିଚି ବି ତେଇଶ ତାରିଖ ଯିବା ପାଇଁ ତାଙ୍କ ବାହାଘରକୁ।
ତା ଗୋଟେ ଯିବା ବୁଲା ବୁଲି କରିବା କୋରାପୁଟ ଫୋରାପୁଟ। ଖାଲି ମଜା ଦି ଜଣ
ହଁ ଦେଖିଆ ସେଟା ଭଲ ଜାଗା ଟା ବି ହୁଁ।
ଇଚ୍ଛା ହଉଛି ଟିକେ ମୋମୋ ଖାଇବାକୁ। ମୋମୋ ତ ବର୍ଷା ହଉଛି
ଆମ ଏପଟରେ ତ ଉଁ, ଲାଇନ୍ ଫାଇନ୍ ପଲାଣି ବର୍ଷା ବର୍ଷା ହଉଛି ମୁଁ ବି ଝାଡୁ ମାରିନି ଏପନ୍ତ ଝାଡୁ ବି ମାରିବି।
ଘରେ ଖରା ଝାଡୁ ମାରନି।
ମମି ତାହେଲେ ଆସିବ ତେଇଶ ତାରିଖ। ଯାଇଥାନ୍ତ ବା ମମି ସହିତ?
ହଁ ମମି ସହିତ ତ ମମି ସହିତ ଯାଇଥାନ୍ତ ଦେଖିଆ ଯି ଠିକ ନଯିବି ଠିକ ନାହିଁ ଏପନ୍ତ ଆଉ ମୋତେ ଲା-ଆଉ ଯିବି
ତୋମେ
ହଁ ଆମ ଘରେ ସମସ୍ତଙ୍କ ଦେହ ଭଲ ଅଛି ଆଉ।
ସମସ୍ତେ ଭଲ ପାଉଥିବେ ତ ତୋମକୁ ଘରେ? ଅଧିକ ଭଲ ପାଉଥିବେ ଗୋଟେ ଝିଅ ନା ଗୋଟେ ଝିଅ।
ହୁଁ, ଆଉ ତୋମେ ତୁ ରଜରେ ଦୋଳି ଫୋଳି ଲଗା ହୁଏ?
ହଁ ଆମର ଲଗାହୁଏ। ପୋଡ ପିଠା ହୁଏ। ବଢିଆ ସେ ଏନଞ୍ଜୟ। ତୋମର ଗାଁ ରେ କଣ ହୁଏ?
ଆମର ଡୋଳି ଲଗା ହୁଏ କଣ ଆମର ଅଁ, କଣ ଏମିତି ଡୁଳି ଲଗା ହୁଏ। ଏମିତି ଆଗରୁ ଯୋଉଭଳିଆ ସବୁ ମାନେ ସମସ୍ତେ ଆସି ଗୋଟେ ଜାଗାରେ ଖେଳୁଥିଲେ ସେମିତି ସେଗୁଡ଼ା ସବୁ ନାହିଁ ହେଲା। କିନ୍ତୁ ଦୋଳି ଫୋଳି ଲଗା ହୁଏ ଏମିତି ନର୍ମାଲି। ଏତେ କିଛି ମାନେ ଇଏ ନୁହଁ ହେଲା।
ପୋଡପିଠା ଭଲ୍
ହଁ ପୁଡାପିଠା ବହୁତ। ଏଇ ରଜରେ ତ ପିଠା ପିଠି ଖାଇବୁ ଡୋଳି ଫୁଳି କର ଲାଗଥିବ ଏନଜୟ କରିବ ସେଇ
ମଟର ତରକାରୀ ଇଟଲି ବଢିଆ ଲାଗେ ନା?
ଏ ହଁ ମଟଲ ମଟର ତରକାରୀ ଇଟିଲି
ମୁଁ ଆଜି
ହଁ। ଇ, ଆଅ, ରଜ ଫଜ ଡ୍ରେସ୍
ଗୁଣ୍ଡିଚାରେ କଣ ଓପାସ ନା ଅରୁଆ ଭାତ ନା
ହଁ ଅରୁଆ। ମୁଁ କହିଲି ରଜପାଇଁ ଡ୍ରେସ୍ ଫ୍ରେସ୍
ଆମର ତ ଦୋଳି ଫୋଳି ଲାଗିବ ଆମର ପୁଅ ଅଛି ଏଥର ଛୋଟଟେ ଲାଗିବ ଆଉ।
ଆମର ଲାଗେ ଆମର ପ୍ରତିିବର୍ଷ ଲାଗେ ଏ ଦୋଳି ଆମେ ଛୋ ଛୋଟ ଥାଉ ଆମର ପ୍ରତି ବର୍ଷ ଲାଗେ ଦୋଳି। ଆଉ ମୁଁ କହିଲି କି ରଜ ପାଇଁ ଡ୍ରେସ ଫ୍ରେସ କିଣା କିଣି ସରିଲାଣି?
ହଁ ସେମିତି ଦଶ ତାରିଖ ବେଳକୁ।
ଓହୋ।
ଆମେ।
ମୁଁ ବି କିଣିବି ଯେ ଦଶ ତାରିଖ ବେଳକୁ ଆଉ।
ହୋଉ ହୋଉ ଆଉ ଆମର ଘଡଘଡି ବର୍ଷା ହେରିକା ଆଇଲାଣି।
ହଁ ଆମର ବି ଘଡଘଡି ବର୍ଷା ଆସିଲାଣି ହଁ ବାଏ ହୁଁ ହୁଁ।
ନେବ ହଉ।
ହୁଁ।